ହ୍ୟା ହଁ! ଶୁଣା ଯାଉଛି ନା?
ହୁଁ! ଶୁଣା ଯାଉଛି।
ହ ଆଉ କ କଣ ଆଜି କଣ ଖାଇଲେ, କଣ କଣ ଖାଇଲେ ଆଜି?
ଆଜି ପଖାଳ ଭାତ। ଆଳୁ ଚୋଖା। ତା'ପରେ ଆମର ଛୁଡ଼ଙ୍ଗ, କାଙ୍କଡ ଭଜା, ଆଉ ଆଳୁ ଭଜା। ଆ ତା'ପରେ ବଡି ଆଉ ବାଦାମ ଚୁରା। ତା'ପରେ ଆଉ ଗୋଟେ ଆମର ଛଚିନ୍ଦ୍ରା, ଚୁନାରେ ଭଜା ହେଇଥିଲା। ଆଉ ତାୱାରେ ତେଲ
ହଁ! ତ ବହୁତ୍ ଜିନିଷ ଖାଇଚନ୍ତି, ଆପଣ ଆଜି ତା'ହେଲେ।
ହୁଁ ହୁଁ ବହୁତ ଜିନିଷ ଖାଇଚି।
ହୁଁ ହୁଁ
ଆପଣଙ୍କ ଖାଦ୍ୟ କ'ଣ?
ମୁଁ ଖାଇଚି ଗରମ୍ ଭାତ। ଉଁ ଆଉ ଡାଲି ଆଉ ଭେଣ୍ଡି, ଆଳୁ ଭଜା।
ଉଁ ହୁଁ।
ଯେ ଆଉ କିଛି କରିନି ଆଉ। ଆଜି ଏମ୍ତିଆ ପାଗେରେ ପଖାଳ ଖାଇଲ?
କ'ଣ କରିବା? ଯାହା ଯେମ୍ତି ସୁବିଧା ଅଛି ଆଉ।
ଆଉ ଘରେ ସବୁ ଏଇନେ କିଏ କିଏ ଅଛନ୍ତି?
ଏବେ ମୁଁ ମୋ ପୁଅ। ଆଉ ମୋର ଧର୍ମପତ୍ନୀ।
ଆଉ ଆଜି କୁଆଡେ ବୁଲାବୁଲି କରିବାକୁ ଯାଉଛନ୍ତି କି ନାଇଁ? ପୁଅ କୁ
ହଁ! ଚାରିଟା ବେଳେ ଯିବି। ବୁଲି-କୁ, ଦେଖିଆ ଏଠି ପାଖ ମାର୍କେଟ୍ ବୁଲିଆ ଟିକେ ଜିବି।
ଆପଣଙ୍କର ପିଲାବେଳର ସ୍ମୃତି ବିଷୟରେ କିଛି କୁହନ୍ତୁ।
ପିଲା ବେଳରେ ତ ସ୍ମୃତି ଯେମିତି ନାଇଁ କେ କିନ୍ତୁ ମାନେ କଲେଜ ଲାଇଫ୍ରେ ପଢିଲା ବେଳେ ଆମ ସାଙ୍ଗମାନେ ବହୁତ ବୁଲାବୁଲି କରିବାକୁ ଯାଉ ବହୁତ ଦର୍ଶନୀୟ ସ୍ଥାନ ବି ଦେଖ ଦେଖିବାକୁ ଯାଇଛୁ। ଏପଟେ କପିଳାସ ଜାଣିଛନ୍ତି ଆପଣ କପିଳାସ
ହୁଁ ଜାଣିଚି ଜାଣିଚି
କପିଳାସର କେତେ ପାହାଚ ଅଛି କହିଲେ?
ତେର ସହ ବାଉନ ପାହାଚ।
ଗଣିଚନ୍ତି ନିଜେ ଗଣିଚନ୍ତି?
କେବେ ଗଣିନି ଲୋକଙ୍କୁଠୁ ଶୁଣିଛି କେବଳ ତେର ସହ ବାଉନ ପାହାଚ।
ନିଜେ ପାହାଚ ଚଢିକି ଯାଇଚନ୍ତି?
ହଁ ଦିଥର ଯାଇଚି। ପାହାଚ ଚଢ଼ିକି ଥରେ ଥରେ ବୋଲବମ ଗଲାବେଳେ ଯାଇଚି ଚଢିକି ଆଉଥରେ ସେମତି ଦର୍ଶନ କରିବାକୁ ଯାଇଥିଲି ଚଢିକି ଯାଇି
ଆଛା ଆପଣ ବୋଲବମ୍ ଯାଆନ୍ତି? ଶ୍ରାବଣ ମାସରେ ଯାଉଥିବେ ଆଉ ପାଣି ଢାଳିବାକୁ।
ହୁଁ ହୁଁ ଶ୍ରାବଣ ମାସରେ ଯାଏ
ସବୁ ସୋମ୍ ସବୁ ସୋମବାର ଯାଆନ୍ତି?
ନା ନା ଗୋଟିଏ ସୋମବାରେ।
ମୋଟେ ହୁଁ ହୁଁ। ଆଚ୍ଛା ଆଚ୍ଛା। ଏଇା ଆଉ ଆପଣ ଏକା ଯାଆନ୍ତି ନା କେମିତି ସବୁ ଦଳ ବାନ୍ଧିକି ଯାଆନ୍ତି କା ସାଙ୍ଗରେ ଯାଆନ୍ତି?
ନାଇଁ ଆମ ଗାଁ ପିଲା ସବୁ ଗ୍ରୁପ ହୁଅନ୍ତି ତାଙ୍କ ସାଙ୍ଗରେ ମିଶିକି ଯାଏ।
ହ। ଓଁ ଆଛା ଆଛା।
ସପ୍ତଶଯ୍ୟା ବୁଲିଛନ୍ତି ସପ୍ତଶଯ୍ୟା ଢେଙ୍କାନାଳ ସପ୍ତଶଯ୍ୟା।
ହଁ ମୁଁ ଥରେ ଯାଇଛି ସପ୍ତଶଯ୍ୟା। ସପ୍ତଶଯ୍ୟାରେ ମାନେ ସେମିତି କିଛି ନାହାନ୍ତି ସେତେ କିଛି ନାହିଁ ଦେଖିବା ପାଇଁ ସେଇଭଳିଆ ଜାଗା ଆଉ ସେ ତା କିନ୍ତୁ। ହଁ। ବଣଭୋଜି ସ୍ପଟ ଟା ସେଟା।
ହଁ ବଣଭୋଜି ପାଇଁ ସଠିକ ଆଉ ଉପରେ ଖାଲି ଗୋଟେ ମାଙ୍କ ମନ୍ଦିର ଅ ଛି ପାହାଡ ଉପୁୁର ଗଲଟି ଭିତରେ। ମାଙ୍କ ମନ୍ଦିର ଅଛି ଝରଣା ଅଛି ଟିକେ ଭଲ ଲାଗେ ଦେଖିବାକୁ ସେଇଟା ଆଉ କିଛି ନାହିଁ ସପ୍ତଶଯ୍ୟା ରେ।
ହଁ ବ୍ରହ୍ମପୁର ଯାଇଛୁ ବହୁତ ଜାଗା ବୁଲଛୁ ବ୍ରହ୍ମପୁର ଗୋଟେ ଦିଟା ଜାଗା ଗୋପାଳପୁର ଯାଇଛି ସମୁଦ୍ର କୂଳ ସମୁଦ୍ର କୂଳ ବୁଲିବାକୁ ଭାରି ଭଲ ଲାଗେ କିନ୍ତୁ ଏବେ ତିନି ଚାରି ବର୍ଷ ହେଲାଣି ମୁଁ ଆଉ ଯାଇପାରୁନି। ପୁଅ ଅଛିି ସାଙ୍ଗରେ ମୁଁ କାଇଁ ଯାଇପାରୁନି ଆଉ।
ବହରମପୁର କୋଉ କୋଉ ଜାଗା ସବୁ ଦେଖିଛନ୍ତି।
ତ ଜାଗା ନା ମୋର ଆଉ ମନେ ନାହିଁ କିନ୍ତୁ ମୋର ସେଇ ଗୋପାଳପୁର ଟା ଖାଲି ମନେ ଅଛି।
ଓ ହଁ ଆଉ କୁଆଡେ କୁଆଡେ ଯାଇଛନ୍ତି? ଆଉ ଏଠି ତାରା ତାରଣୀ?
ହଁ ତାରା ତାରିଣି ଯାଇଚି। ମୁଁ ଯାଇଚି ତାରା ତାରିଣୀ। ସ୍କୁଲର ସ୍କୁଲରେ ଏକ୍ସକର୍ସନ ଆମକୁ ନେଇକି ଯାଆନ୍ତି। ତାରା ତାରାଣୀ ଯାଇଚୁ।
ହଁ। ଆ ମା ଇଏ ଆମର ଏଟା କଣ କୁହନ୍ତି ତପ୍ତ ପାଣି।
ନାଁ ତପ୍ତ ପାଣି ମୁଁ ଯାଇନି। କୋଉଠିକି ଏଟା ନାଁ ଯାଇନି।
ତପ୍ତ ପାଣି ଆମର ତପ୍ତପାଣି ଆମର ସେ ବ୍ରହ୍ମପୁର ଏଠୁ ଏ ଗଜପତି ଲାଇନ ଗଲା ବେଳକୁ ପଡିବ।
ଆଚ୍ଛା ଆଚ୍ଛା।
ହୁଁ ଆଉ ସିଦ୍ଧ ଭୈରବି ଅଛି। ଏଇ ଆମର ସିଦ୍ଧ ଭୈରବୀ ବି ଯାଇଚନ୍ତି?
କଣ କଣ କହିଲେ?
ସିଦ୍ଧଭୈରବୀ ବ୍ରହ୍ମପୁରରୁୁଠୁ ତିରିଶ କିଲୋମିଟର ସିଦ୍ଧ ଭୈରବୀ ଅଛି ଗୋଟେ।
ଆଁ
ଯାଇ ନାହାନ୍ତି।
ନାଇଁ କାଇଁ ମୁଁ ଜାଣିନି ସେ
ବୋହୁତ ତାହେଲେ ବୋହୁତ ଜେଗା ଅଛି ଆପଣ ଯାଇନାହାନ୍ତି।
ହଁ ମୁଁ କିଛି ବି ଜାଗା ଯାଇନି କେବେ ମତେ ମୋ ଉକା ବି ମିଳିନି ଆଉ ବାହାଘର ପରେ ବି ମୁଁ କୁଆଡେ ବି ଯାଇପାରିନି।